ହଁ ଜୟଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ।
କଣ କରୁଛନ୍ତି?
ଆମେ ଖାଇବା ସରିଲା ଏବେ ଏମିତି ଟିକେ ଚାଲୁଛୁ ଚାଲିଲା ପରେ ତାପରେ ଶୋଇବୁ ଆଉ।
ଆଚ୍ଛା। ଆଉ ଖାଦ୍ୟ ପରେ ହଁ ରାତ୍ରି ଖାଦ୍ୟ ପରେ ଚାଲିବା ହିତ ଦେହ ପାଇଁ ହିତକାର।
ହଁ। ଆମେ ଏମିତି ଟିକେ ଖାଇବା ପରେ ଟିକେ ୱା ଚାଲୁଚୁ ଆଉ ଚାଲିଲା ପରେ ଶୋଉଛୁ ଆଉ। ଦିନ ବେଳେ ତ ମାନେ କାମ୍ କାର୍ଯ୍ୟରେ ବ୍ୟସ୍ତ ରହୁଛୁ ଆମେ। ସମୟ ଦେଇପାରୁନୁ। ଯେତେବେଳେ ସମୟ ମିଳୁଛି ନିଜ ପ୍ରତି ବି ଟିକେ ଧ୍ୟାନ ଦବା ଜରୁରୀ।
ନିଶ୍ଚୟ ନିଶ୍ଚୟ।
ହୁଁ।
ଆମେ ଏଇ ଜଷ୍ଟ ଆମେ ସାଙ୍ଗେ ସାଙ୍ଗେ ଖାଇକି ଆସିଲୁ।
ହୁଁ।
ତାପରେ ଆପଣ ଆମକୁ କଲ୍ କଲେ ଆମେ କଥା ହଉଛୁ ଆଉ।
ହୁଁ। ଆଉ ସବୁ ଭଲ?
ହଁ ଭଲ ଚାଲିଚି, କୁଶଳ ମଙ୍ଗଳ ହେଇକି।
ହୁଁ।
ଦେଖ ଭଲ ଖରାପ ତ ଲାଗି ରହିଚି। ଯେମତି ଗୋଟେ ଗଛର ପୁରୁଣା ପତ୍ର ନ ଝଡିଲେ ନୂଆ ପତ୍ର କଅଁଳି ପାରେନା ସେମତି। ଲାଇଫ୍ ରେ ଖରାପ ନ ଆସିଲେ ଅସଲ ଲୋକ ମାନେ ନିଜ ର କିଏ ଆଉ ପର କିଏ ଜଣା ପଡେ ନା। ଖରାପ ଆଉ ଭଲ ଭିତରେ ପାର୍ଥକ୍ୟ ଦେଖେଇ ଦିଏ ସେଇ ଜିନିଷ। ସେତେବେଳେ ଖରାପ୍ ସମୟ ଆସେ। ସେଥିପାଇଁକି ଭଲ ସମୟ ଅପେକ୍ଷା ଖରାପ ସମୟ କୁ ସବୁବେଳେ ଆଗ୍ରହର ସହିତ ବା ଭଲ ପାଇବାର ସହିତ ଗ୍ରହଣ କରିବା ଉଚିତ୍। ଗୋଟେ ଜିନିଷ ଜାଣିଥିବେ ଆମର ନଅଟା ଗ୍ରହ ଅଛି, ନଅଟା ଗ୍ରହ ଭିତୁରୁ ସମସ୍ତେ ଲୋକ ଭାବନ୍ତି ଶନି ଗ୍ରହ ବହୁତ ରାଗି। ଶନି ଗ୍ରହ ଶନି ସାଢେ ଶାତି ପଇଲା, ଶନି ଗ୍ରହ ଇଏ ହେଲା ତ, ଶନି ଗ୍ରହକୁ ନେଇକି ସମସ୍ତେ ସମସ୍ତେ ଚିନ୍ତିତ ଥାଆନ୍ତି। ଯେ ଶନି ଗ୍ରହ ମୋର ଖରାପ ହେଲେ ମୋର ଖରାପ ହେଇଯିବ। କିନ୍ତୁ ଯଦି ଆମେ ତାର ସତ୍ୟାସତ୍ୟକୁ ଦେଖିବା ତାର ପଜିଟିଭ୍ ମାନେ ତାର ଉଁ ସକ୍ରିୟ ଭାବନା କୁ ଦେଖିବା ଯେତେ ସବୁ ମୁନି ଋଷି ମାନେ ଅଛନ୍ତି ସେମାନେ ସମସ୍ତେ ଅନେଇ ବସିଥାନ୍ତି ଆମର ଶନି ସାଢେ ସାତି କି ବା ଷ୍ଟାଟ୍ ଆରମ୍ଭ ହବ। ବୁଝିପାରୁଚ। ତ ଶନି ସାଢ଼େ ଶାତି ହେଲେ କଣ ହୁଏ ନା ବ୍ୟକ୍ତିକୁ ବହୁତ କଷ୍ଟ ଦିଏ। ଯାହା ଉପରେ ଶନି ସାଢେ ସାତି ଷ୍ଟା ଆରମ୍ଭ ହୋଇଥାଏ ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ବହୁତ କଷ୍ଟ ପାଏ ବ୍ୟକ୍ତି। ତାକୁ ବହୁତ ଦୁଃଖ ଯନ୍ତ୍ରଣା ବହୁତ ଦିଅନ୍ତି। ତ ସେ ସମୟରେ ଶନି କଣ କରନ୍ତି ଯେତେବେଳେ ଦୁଃଖଯନ୍ତ୍ରଣା ଦିଅନ୍ତି ତାର ପ୍ରାରବ୍ଧ ଯେତିକି ସବୁ ଥିଲା, ତା ପୂର୍ବଜନ୍ମ କଳା କର୍ମର ଫଳ, ସେସବୁକୁ ଶନି ମାନେ ସେଇ କଷ୍ଟଦ୍ୱାରା ତାକୁ ସାରିଦିଅନ୍ତି। ତ ଦେଖ ଯଦି ଗୋଟେ ଭଲ ଗଛରେ ଭଲ ଫଳିବା ଫଳ ଫଳେଇ ପାଇଁ ଆମେ ଚାହୁଁଥିବା, ତା ପୂର୍ବରୁ କଣ କରୁଚୁ, ଗଛ ମୂଳ କୀଟନାଶକ ପ କଉଚେ ପୋକଫୋକ ଯାହା ଅଛି ତାକୁ ମାରୁଚେ। ତାପରେ ଗଛ ଫଲ ଫଳ ଫଳ ଦଉଚି। ସେମତି ଶନି ଗୋଟେ ମଣିଷକୁ ଯେମିତି ଆମର ଫିଲ୍ଟର ପକାନ୍ତି, ସେମିତି ଆମକୁ ମାନେ ଭଲ କରୁଛନ୍ତି। ମାନେ ସବୁ ଖରାପ ଜିନିଷ ଘରରୁ ବାହାର ଭଲ ଜିନିଷକୁ ଘରେ ପ୍ରବେଶ କରିବା ପରେ, ଯେତେବେଳେ ସାଢେ ସାତ ବର୍ଷ ପୂରଣ ହୁଏ କିଛି ଗୋଟେ ଭଲ ପଦପଦବୀ ହଉ, କିଛି ଗୋଟେ ଭଲ ଗ୍ରହଣ କରୁଥିବା ଜିନିଷ ହଉ କିଛିବି ଗୋଟେ ଭଲ ଜିନିଷ ମୁଁ ଦେଇକିନା ଯିବେ। କେବେ ଖାଲି ନାଇ ଯାଆନ୍ତନି, ଆସିବେ ଯେତଲେ ସବୁ ଛଡେଇ ନେଇଯିବେ।
ସେଇ ସମୟଟା ସମ୍ଭାଳି ପାରିଲେ ହେଲା ଆଉ, ସମସ୍ତେ ସେଇଟା ବୁଝିପାରନ୍ତିନି।
ହଁ ତ ମୁନିରୁଋଷିମାନେ କଁ କରନ୍ତି, ଯେତେବେଳେନି ଆସିଯାଏ। ତ ସେସମୟରେ ସେମାନେ କଣ କରନ୍ତି, ନା କସ କଠିନ ପରିସ୍ଥିତିକୁ ଆସିଯାଏ, ସାଧନା କରନ୍ତି ଯ ଠାକୁଙ୍କୁ ଜପତପ କରନ୍ତି। ସେ ଯେତେବେଳେ ସେମାନଙ୍କର କଣ ଥାଏ, ଯେ ସେ ସାଧନା ସିଦ୍ଧି କେମିତି ପାଇବୁ, ଭଗାନଙ୍କୁ କେମି ଦର୍ଶନ କରିବୁ ତ ଯେତେବେଳେ ସରିଯାଏ, ସେଇ ସମୟରେ ପ୍ରାୟତଃ ମନୁଷ୍ୟମାନେ ସିଦ୍ଧପୁରୁଷ ମାନ ସେସମୟରେ ସିଦ୍ଧସିଦ୍ଧି ଲାଭ କରେଇ ଦିଅନ୍ତି। ବୁଝି ପାରୁଚ ତ ସେଠୀ ପାଇଁକି ମଣିଷକୁ ଭଲ ଆଉ ଖରାପ ବାଛିବା ଉଚିତ ନୁହେଁ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ ଯେ ସମୟ କେବେ ସ୍ଥିର ନୁହେଁ, ସମୟ ସବୁବେଳେ ପରିବର୍ତ୍ତନଶୀଳ, ଏ ସମୟବି ଚାଲିଯିବ।
ସେଠୁ ଭଲ ଅଛି ଖରାପ ବି ଅଛି, ଖରାପ ବି ଅଛି ଭଲ ଅଛି, କାଁନା ଆମର ଜୀବନ କହିବାକୁ ଗଲେ ଦିଟା, ଜୀବନ ଶବ୍ଦର ଅର୍ଥ କଁ କହିଲ?
ଦୁନିଆ ଦୁନିଆ ଦୁନିଆ ଦୁନିଆ ଦୁନିଆ ବା ଜୀବନ ଦୁନିଆର ଅର୍ଥ କଣ, ଆମେ କାହାକୁ ଦୁନିଆ କହିବା?
ଯୋଉଟା ତମେ ମାନେ ଲାଭ କରିଲ ଜୀବନରେ ଯୋଉଟା ମାନେ ତମେ ନିତିଦିନିଆ ମାନେ ହଉଛି ଘଟଣା ମାନେ ସେଇଟାକୁ ତମର ଦୁନିଆ ମାନି ନେଇଛ ଆଉ ଯେ ଯାଉ ଇସ୍ ସାବ ରେ ଜେଜାର ଦୁନିଆ ଆଉ।
ନା, ଆକଚୁଲି ଆକ୍ଚୁଲି ଦୁନିଆ କହିବାକୁ ଗଲେ ଆମେ ଯାହାକୁ ଇଏ କରୁଚେ, କଣ କହିଲେ, ଧରିନିଅ ମଲା ବେଳେ ଗୋଟେ ନିଆଁ, ଜନ୍ମହେଲା ବେଳେ ଗୋଟେ ନିଆଁ। ମଲା ବେଳେ କଣ ଜୁଇନିଆଁ। ଜନ୍ମ ହେଲା ବେଳେ ଏନ୍ତୁଡି ଶାଳ ନିଆଁ, ତ ଦିଟା ନିଆଁର ସମାହାର, ମାନେ ଦିଇଟା ନିଆଁ ଭିତରେ ଯୋଉ ଗ୍ୟାପ୍ଟା ରହିଲା ବା ଫାଙ୍କା ସ୍ଥାନଟା ରହିଲା, ସେଇଟା ହଉଛି ଦୁନିଆ, ମାନେ ଦୁଇଟା ନିଆଁର ସମହାର ହଉଛି ଦୁନିଆ, ଆମେ ଆମେ ଯେତଳେ ଜନ୍ମ ହେଲେ ସେତେବେଳେ ଗୋଟେ ନିଆଁ ଜଳିଲା ମଲାବେଳେ ଗୋଟେ ନିଆଁ ଜଳିବ ତା ଭିତରେ ଯୋଉ ଲାଇଫ୍ ଆମ ଜୀବନଟା ଶୈଳୀ ରହିଲା ସେଟାକୁ ଦୁନିଆ କୁହନ୍ତି, ତାରି ଭିତରେ ଆମକୁ ସୁ ଖ ଦୁଃଖ ହାନି ଲାଭ ସବୁ କିଛି ସହିକି ଚାଲିବାକୁ ପଡିବ।
ହୁଁ।
ଯାହାଦ୍ଵାରା କି ଆମେ ଷ୍ଟ୍ରଙ୍ଗ ବି ହେଇପାରିବା, ବୁଝିପାରୁଛନ୍ତି।
ହୁଁ।
ଏମିତିଆ ହଉଛି କଥା।
ତମେ ଟିକେ ସ୍ପିରିଚୁଆଲ ମାନେ ଯୋଉ ମାନେ ଭଗବାନଙ୍କର ଯୋଉ ଆଧ୍ୟାତ୍ମିକବାଦୀ ଅଛ ଟିକେ ଆଉ ଭଗବାନଙ୍କ ବିଷୟରେ ବେଶୀ ମାନେ ବିସ୍ତାର କରିପାରୁଛ। ଆମେ ତ ଅଜ୍ଞାତ ଅଛୁ ଯେତିକି ବି ଜାଣିଛୁ ବହୁତ କମ୍। ତ ତମେ ଟିକେ ବହୁତ ତ ଜାଣିଛ ମାନେ ଶୁଣିକି ବି ବହୁତ ମାନେ ଭାବମୟ ହଁ ହଁ। ଭଲ ଲାଗୁଛି ନାଇଁ ନାଇଁ ଶୁଣିକି ବି କିଛି କିଛି ଜିନିଷ ବି ନୂଆ ନୂଆ ମାନେ ଜୀବନରେ ଆମର ବହୁତ କିଛି ଜାଣିବାର ବହୁତ କିଛି ବାକି ଅଛି ଆମେ ଜାଣୁଛୁ ବି। ଅ ଗୋଟେ ଛୋଟ ଛୁଆଠୁ ବି କିଛି ଜିନିଷ ଶିଖିବାର ଅଛି। ମୁଁ ତ ଏତେ ବି ଅଜ୍ଞା ତ ନଥିଲି ଫିର ବି ଆପଣଙ୍କ ସହିତ କଥା ହେଇକି ମତେ ସବୁ ଜିନିଷ ତ ମାନେ ନୂଆ ନୂଆ ଶିଖୁଛି ଭଲ ଲାଗୁଛି ମତେ ଏତେ ସବୁ ଜଣା ବିି ନାହିଁ। କାହିଁକିନା ବ୍ୟସ୍ତ ଲାଇଫରେ ବ୍ୟସ୍ତ ଜୀବନ ଶୈଳୀରେ ଆମେ କିଛି ଜିନିଷ ଟାକୁ ଚାହିଁକି ବି ଆମେ ଶିଖି ପାରୁନି। ଏମିତି କିଛି ମାନେ ହଁ ଏମିତି କିଛି ବନ୍ଧୁତା ଭିତରେ ଆମେ କିଛି କଥା ବି ମାନେ ଯେତେବେଳେ ସେୟାର କରୁଛୁ। କିଛି ଜିନିଷ ଶିଖୁଛୁ କିଛି ଜିନିଷ ହରଉଛୁ କିଛି ଜିନିଷ ମାନେ ବହୁତ ଭଲ ଭଲ ଜିନିଷ ବି ଶୁ ଶିଖୁଛୁ ଏଇଟା ଗୋଟେ ଭଲ ଲାଗିଲା ହଁ।
ଆଚ୍ଛା ବ୍ୟକ୍ତିଗତ ଭାବରେ ମୁଁ ଆପଣଙ୍କୁ ଗୋଟେ କଥା ପଚାରିବାକୁ ଚାହିବି ଯଦି ଆପଣ ଖରାପ ନଭାବିବେ ମୁଁ ପଚାରିବି। ମୋ ସହିତ ହଁ ମୋ ସହିତ କଥା କଥା ହେଇକି ଆପଣଙ୍କୁ ଖୁସି ଲାଗୁଛି ନା କିଛି ଏମିତି ଲାଗୁଛି ଛି ଯେ କି କାହିଁକି କଲ୍ କରିଦେଲେ।
ନାଇଁ ସେମିତି କିଛି ଭାବନା ଆସିନି ଯୋଉଟା କି ଆସିବ ମୁଁ ଆପଣଙ୍କୁ କହିବି ନିଶ୍ଚିତ। ତ ମତେ ଏବେ ଯୋଉଟା କି ମାନେ ଆସିଲା ଭିତରୁ ମାନେ କି ଆପଣ ଯୋଉ ଭଗବାନଙ୍କର ଯୋଉ ବିଷୟରେ କଥା ହେଲେ ମତେ ଏତେ ଜିନିଷ ଟା ବି ଜଣା ନାହିଁ। ମୁଁ କିଛିଟା ଜାଣିଲି ମତେ ସେଇଟା ଭଲ ଲାଗିଲା ଯେ ଏତେ କିଛି ମହତ୍ୱ ଅଛି ଭଗବାନଙ୍କ ବିଷୟରେ ମୁଁ ଏତେ ଅଜ୍ଞାତ ଅଛି ମତେ ନା ନା ଗୋଟେ ଭାଗ ବି ଜଣା ନାହିଁ ମୁଁ ଯେତିକି ବି ଜାଣିଛି ମାନେ ମତେ ଗୋଟେ ଭାଗ ବି ଜଣା ନାହିଁ।
ଦେଖନ୍ତୁ ଆମେ ଆମକୁ ବି ଆମକୁ ବି ସମ୍ପୂର୍ଣ୍ଣ ଜିନିଷ ଜଣା ନାହିଁ। ଆମଠାରୁ ବି ଲୋକ ବହୁତ ଉପରେ ଅଛନ୍ତି ବହୁତ ଜିନିଷ ଜାଣିଛନ୍ତି। ତ ଆମେ ଯାହା ବିି ଜାଣିଛୁ ସମୁଦ୍ର ଭିତରେ ଯଦି ବାଲି କଣିକାଏ ଜାଣିଛୁ। କହିଲେ ବି ଅଧିକ ହେଇଯିବ ବାଲିକ କଣିଙ୍କା ଠାରୁ ଆହୁରି ହିନ ଆମେ ଜାଣିଛୁ। ତ। ଶାସ୍ତ୍ର କହିଛି ଯଦି କୌଣସି ଜିନିଷକୁ ବାଣ୍ଟିଲେ ସେ ବଢେ ସେ ହଉଛି ଜ୍ଞାନ। ଯଦି ଆମେ କାହା ସହିତ ଆମ ଜ୍ଞାନକୁ ବାଣ୍ଟୁଛୁ ସେ ତାହେଲେ ସେଟା ବୃଦ୍ଧି ହୁଏ। କେବେ? କମେନା ଆଉ ଯେକୌଣସି ଜିନିଷ ସଂସାରରେ ତମେ ବାଣ୍ଟିବ ସେ ଜିନିଷ କମିଯିବ। କେବଳ ଜ୍ଞାନ ହିଁ ଗୋଟେ ଜିନିଷ ସେଟା ବଢିବ କାହିଁକି ତମ କତିରୁ ନେଇକି ଧର ମୁଁ ଆପଣଙ୍କୁ ଗୋଟେ ଜିନିଷ କିହିଲି ଆପଣ ତାକୁ ଶୁଣିଲେ ଆପଣଙ୍କୁ ଯଦି ଜିନିଷ ଭଲ ଲାଗିଥିବ ଆପଣ କାହା ସହିତ ପୁଣି କଥା ହଉଥିବେ କାଲି କାହା ସହିତ ଆପଣ ତାକୁ ବି କହିବେ। ଯୋଉଟା କି ଆପଣଙ୍କୁ ଲାଗିବ କି
ଥିଲି ଯିଏକି ମତେ ମାନେ ସମୟ ଦେଇକି ବୁଝେଇଥିଲେ ଯୋଉ ଜିନିଷଟା ମତେ ବି ଭଲ ଲାଗିଥିଲା କଥାର ସତ୍ୟ ସତ୍ୟତା ଅଛି ମତେବି ଏତେ ଜଣା ନାହିଁ‌। କିନ୍ତୁ ଶୁଣିକି ଲାଗୁଚିକି ଭଗବାନବି ଗୋଟେ ଜିନିଷ ଅଛନ୍ତି ତାଙ୍କ ଭିତ ବି ଏତେ ମହିମା ଅଛି ମତେ ସତରେ ଜଣ ନଥିଲା ମୁଁ ଗୋଟେ ମାନେ ଏବେମାନେ ୱା ଗୋଟେ ଟାଇପର ମୁଁ ଏବେ ନୂଆ। ମାନେ ଭଗବାନଙ୍କ ବିଷୟରେ ମାନେ ମୁଁ ନୂଆ ଶିଖୁଛି ମୁଁତ ପ୍ରଥମ ଥର ଆପଣଙ୍କ ସହିତ କଥା ହଉଚି ମାନେ ମତେ ଏମିତି କେହିବି ବୁଝେଇ ନାହାନ୍ତିଯେ ଭଗବାନ ବିଷୟରେ ମାନେ ସବୁବେଳେ ଖରାପ୍ ଜିନିଷଟାକୁ ମୁଁ ଶୁଣିଚି ଯେଭଗବାନ ଏଇଆ କରିଦେଲେ ମୋର ଏଇଆ ହେଇଗଲା ଏଇଗଲା। ସେଖରାପ୍ ଭିତରୁ ଯୋଉ ଭଲ ଜିନିଷଟା ଆମକୁ ଆସୁଛି ଆମକୁ ସେଇଟା ରାସ୍ ତା କେହି ଦେଖଉନାହାନ୍ତି ମୁଁ ଯେତିକି ଲୋକ ସଂସ୍ପର୍ଶରେ ଆସିଚି ତମତେ ଆଜି ଆପଣ ଟିକେ ମାନେ ବୁଝେଇଲେ ଭଲ ଲାଗିଲା ହୁଁ।
ଭଗବାନଙ୍କ ବିଷୟରେତ ଲୋକ ବହୁତ୍ କିଛି କହିବେ ଦେଖନ୍ତୁ ମୋର ଶୋଭାବ ହଉଚି ମୁଁ ଚନ୍ଦନସିନ୍ଦୁର ଟି ଟିକେ ଲଗାଏ।
ମତେ ଟିକେ ଭଲ ଲାଗେ ସେ ଜିନିଷ ଲଗେଇବା ପାଇଁ କାଇଁ ଭଗବାନଙ୍କ ଆଜ୍ଞା ଆଜ୍ଞା। ତ ମତେ କି କି ଲୋକବି ତାକୁ ନେଇକି ଟାହୁଲି କରନ୍ତି ଟାହୁଲି ମାନେ ବୁଝିପାରୁଛନ୍ତି ତ?
ହଁ ଲୋ ଲୋକଙ୍କ ଚିନ୍ତାଧାରା ବହୁତ୍ ପ୍ରକାର ହଁ। ସମସ୍ତଙ୍କ ଚିନ୍ତାଧାରାକୁ ନେଇକି ଆମେ ସମାଜରେ ଚଳିପାରିବାନି। କାହାକୁ କହିକି ଖୁସି ଲାଗୁଛି କାହାକୁ କରିକି ଖୁସି ଲାଗୁଛି।
ତାପରେ ଆଉ କି କି କହନ୍ତି ଯେ ଭଗବାନଙ୍କୁ ଏତେ ଡାକୁଛୁ ଏତେ ପୂଜା କରୁଚୁ କାହିଁକି ତୁଏତେ ଦୁଃଖରେ ଅଛୁ କାହିଁକି ମାନେ ଉନ୍ନତି ହେଇପାରୁନି କିନ୍ତୁ ମୁ ତାଙ୍କୁ ଗୋଟେ କଥା ଖାଲି କହିଲେ ସବୁବେଳେ ଭଗବାନ ନିଜେ ଶାସ୍ତ୍ରରେ କହିଚନ୍ତି। ଯେ ତୁ ଯେବେ କରିବୁ ମୋର ଆସ ମୁଁ ତୋର କରିବି ସର୍ବନାଶ ଭଗବାନ ଭଗବାନ କହିଛନ୍ତିଯେ ତୁ ଯଦି ମୋ ଆଶ୍ରୟରେ ରହିବୁ ମୁଁ ପ୍ରଥମେ ତୋର ସର୍ବନାଶ କରେଇଦେବି ତୋ କତିରୁ ପିତା ମା ପିତା ଭାଇ ବନ୍ଧୁ ଧନ ଜନ ସାଙ୍ଗସାଥି ସମସ୍ତଙ୍କୁ ଦୂରେଇ ଦେବି ତୋତେ ଏକୁଟିଆ କରିଦେବି କନ୍ଦେଇବି ତାପରେ ଯଦି ତୁ ମୋ ମୋତେ ଡାକିଲୁ ମୋତେ ଭଜନ କଲୁ ମୋ ପାଖରେ ରହିଲୁ ପଡ଼ିକି ତାପରେ ପଦ କଣ ନା ତାପରେ ଯଦି ତୁ କଲୁ ମତେ ଆସ ହେବି ମୁଁ ତୋ ଦାସାନୁ ଦାସ ତାପରେ ଯଦି ତୁମ ଆ ଆସରେ ରହିଲୁ ତାହେଲେ ମୁଁ ତ ଦାସ ହେଇକି ରହିବି ସବୁବେଳେ।
ଆଚ୍ଛା।
ତୋ ପାଖରେ ରହିବି ତୋର ସୁବିଧା ଅସୁବିଧା ମୁଁ ବୁଝିବି। କେହି ନଥାନ୍ତୁ ମୁଁତ ସବୁ କିଛି କରିବି। ସେଥିପାଇଁ କି ଭଗବାନ ଆଉ ଗୋଟେ ପଦ ବି କହିଲେ ଯେ ମତେ ଦୃଢରେ ଭଜେ ତାହାର ମୁଁ ସମସ୍ତ ବୁଝେ ଯିଏ ମତେ ଦୃଢ ଭାବରେ ଭଜି ପାରିଲା ଡାକି ପାରିଲା ତାର ମୁଁ ସବୁ ବୁଝିବି ଦୁଃଖ ସୁଖ ହାନି ଲାଭ ସବୁ ଗୋଟେ କଥା ସମୟତ ସ୍ୱଳ୍ପ ତମ ପାଖରେ ଜାଣିଥିବେ ମାଳତୀ ପାଟପୁର ଗୋଟେ ଗାଁ ଅଛି ପୁରୀ ପାଖରେ ମାତ୍ର ଚାରି ପାଞ୍ଚ କିଲୋମିଟର୍ ଦୂର ସେଠି ଗୋଟେ ଛୋଟ ଝିଅଟେ ଥିଲା ସେ ଗାଁର ନାଁ ମାଳତୀପାଟପୁର ହବାରୁ ତାର କାହାଣି ଟାକୁ ମୁଁ କହୁଛି ଏଇଟା ସତ୍ୟ ସତ୍ୟ କାହାଣୀ ଗୋଟେ ଝିଅଟେ ଥିଲା ତା ନାହଉଚି ମାଳତୀ। ମାଳତୀର କେହି ଭାଇ ନଥାନ୍ତି ତ ରାକ୍ଷୀ ପୂର୍ଣ୍ଣମୀ ହୁଏ ସମ୍ଭୁ ଯାଆନ୍ତି ଉଁ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି। ମାଳତୀ ତା ମା କୁ କହିଲା କି ମା ମୋର କାହିଁ ଭାଇ ନାହିଁ ମୁଁ କାହା ହାତେ ରାକ୍ଷୀ ବାନ୍ଧିବି? ତା ମା ତାକୁ କହିଲେ ଭାଇ ନାହିଁ କାହିଁକି ତୋ ଭାଇ ପା ପୁରୀରେ ବସିଚି। ନା କିଏ ମୋ ଭାଇ? ନା ତୋର ଦିଟା ଭାଇ ଅଛ ନ୍ତି ଜଗନ୍ନାଥ ଆଉ ବଳଭଦ୍ର। ଆଚ୍ଛା ପୁରୀ ମନ୍ଦିର ତ ବହୁତ ତୁ କଡ଼ା ନିୟମ। ସାଧାରଣ ବ୍ୟକ୍ତି ଜଣେ ଭିତରକୁ ପଶି ପୂଜାଫୂଜି କରିକି ଆସିବା ସମ୍ଭବପର ନୁହେଁ ଆଜିକା ଯୁଗରେ। ଆଗରୁ ବି ସେଇୟା ଥିଲା ଏବେ ତ ଅ ଛୁଆଁଛୁଆଁ ଭେଦଭାବ ସେଠି ଉଠି ଯାଇଚି। କିନ୍ତୁ ଆଗରୁ ସେ ଜିନିଷ ବି ସେଠି ଥିଲା। ଯେତେବେଳେ ସେମାନେ ଯାଇ ମାଳତୀ ଜେତେବେଳେ ଯାଇଚି ରାକ୍ଷୀ ନେଇକି ଜଗା ଭାଇ ହାତରେ ରାକ୍ଷୀ ବାଧିକି ଆସିବି। ଆକୁ ପଣ୍ଡା ପଡ଼ିଆାରୀ ମାନେ ଭିତରୁ ତଡି ଦେଇଚନ୍ତି। ଇଏ କାନ୍ଦି କାନ୍ଦିକି ଶୋଇଛି ବାହାରେ। ପଣ୍ଡା ମାନେ କହିଚନ୍ତି ଯେ ଭଗବାନ ପାଟ ରାଖି ଛାଡିକି ତୋ ହାତରୁ ରାକ୍ଷୀ ବାନ୍ଧିବେ? ନେ ଯା ଯା ଆସିକି ବଡ଼ଦାଣ୍ଡରେ ସିଂହଦ୍ୱାର ଆଗରେ କାନ୍ଦି କାନ୍ଦି ଶୋଇଚି। ରାତି ଅଧ ହେଇଚି। ନିଜେ ଜଗନ୍ନାଥ ମହାପ୍ରଭୁ ବଳଭଦ୍ର ମହାପ୍ରଭୁ ଆଇଚନ୍ତି। ତା ହାତରୁ ରାକ୍ଷୀ ବାନ୍ଧିଚନ୍ତି। ତାକୁ ଭଉଣୀ ବୋଲି ସ୍ୱୀକାର କରିଚନ୍ତି ମନ୍ଦିରକୁ ଯାଇଚନ୍ତି। ଯେତେବେଳେ ରାତି ପାହିଚି ସକାଳ ହେଇଚି ତ ସେ ସମୟରେ ମନ୍ଦିର ଫିଟିଲା ବେଳକୁ ଜଗନ୍ନାଥଙ୍କ ହାତରେ ପାଟ ରାଖି ବନ୍ଧା ହେବା ପରିବର୍ତ୍ତେ ଆଗରୁ ହାତରେ ରାକ୍ଷୀ ବନ୍ଧା ହେଇଇଚି। ସେ ରାଖି କୋଉ ରାକ୍ଷୀ? ନା ଯୋଉ ରାକ୍ଷୀ ମାଳତି ଆଣିଥିଲା। ତେଣୁ ସେବେଠାରୁ ମହାରାଜା ଯ ଜାଣିଲେ ଯେ ମହାପ୍ରଭୁଙ୍କର ଏଇ ଭଉଣୀ ତା ଗାଁ ତାରି ନାଁ ଅନୁସାରେ